ହଛି
ହୁଁ। ହାଲୋ।
ହଁ କୁହନ୍ତୁ।
ଆଉ ତମ ଆଡେ ବର୍ଷା ଫର୍ଷା ହଉଚି ନା ନାଇଁ?
ପ୍ରବଳ ବର୍ଷା।
ହଁ ଏଇ ଚାରି ପାଞ୍ଚ ଦିନ୍ -ହଁ ଚାରି ପାଞ୍ଚ ଦିନ ହେଲାଣି ବର୍ଷା ବର୍ଷି ଜୋର୍ ରେ ଆଜି ତ ମାନେ ଦିନ ସକାଳୁ ବର୍ଷା ଲାଗିଚି ଯେ ଉଁ- ତ ଏବେ ଯାକେ ଲାଗିଚି ବର୍ଷା। ହେଇତି ଯୁଗୁ କାଲି- ପର୍ ଦିନ ଟିକେ ଖରା ଦେଇଥିଲା ଆଉ ତାପରେ ବର୍ଷା ତ ଲାଗିବ।
ଆଉ ଖାଇସାଇଲେଣି?
ହଁ ଖାଇସାରିଲିଣି। ଆପଣ?
ହଁ ମୁଁ ଖାଇସାରିଲିଣି ଆଉ।
କଣ୍ ଖାଇଚନ୍ତି?
ଏଇ ଡାଲି, ଭାତ, ଆଳୁ ଭଜା, ଶାଗ। ଆଉ ଆପଣଙ୍କ ଘରେ ଭଲ ସମସ୍ତେ?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ହୁଁ
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ଘରେ ବାପା, ମା, ଦି ଭାଇ, ଦି ଭଉଣୀ।
ଆଉ ଆପଣ କଣ୍ କରୁଚନ୍ତି?
କଣ କହିଲେ?
ଆପଣ କଣ କରୁଛନ୍ତି?
ମୁଁ ଅଛି କିଛି କାମରେ ଅଛି ଆଉ।
ହୋଉ ଆଉ। ଆଉ ଚାରିଟା ବେଳେ ବର୍ଷା ତ ହବ ଏବେ ଆଉ କୁଆଡେ ଯିବେ ପୁଣି ବୁଲି?
କାଇଁ କୁଆଡେ ଯାଇହୋଉନି ଖରାଦିନେ ଖରା ହଉଛି। ହଁ ଖରା ହେଲେ ଖରା ଦଉଛି କୁଆଡେ ଗୋଟେ ଯିବା ପାଇଁ ଖରା ହଉଛି ଯିବାନାଇଁ। ବର୍ଷା ହେଉଛି ବର୍ଷାରେ କୁଆଡେ ଯିବାନି।
ନାଇଁ ଖରା ହେଲେ ବି ଖରାରେ ଯାଇ ହେଉଛି।
ହେଲେ ବି ସୁଧା ଏତେ ଖରା ହଉଛି ବାହାରକୁ ଯିବା ନାଁ ଇ ଏଇଟା କହୁଛନ୍ତି ନା ନାଇଁ ଆମେ।
ହଁ କହୁଛନ୍ତି ଯେ ବୁଲିବା ନିଶାରେ ଯାହାହେଲେ ଯାଉଛନ୍ତି ଭାରି ଏ ବର୍ଷା ରେ ଓଦା ହେଇକି କିଏ ଯିବ।
ହଁ ଆଉ ତମ ଆଡେ ରଜ ତମ ଆଡେ ରଜ କେମିତି କଣ ପାଳନ କଲ?
ଆଜ୍ଞା ଭଲରେ ହେଲା ଆଉ। ଖାଇକି ଡ୍ରେସ୍ ପିନ୍ଧି ଦୋଳି ଖେଳି ବୁଲିଲେ।
ଆଉ ରଜ ପିଠା?
ରଜ ପିଠା ପୋଡ଼ ପିଠା ହେଇଥିଲା, ମୁଆଁ ପିଠା ହେଇଥିଲା, ଆଉ ଫାଷ୍ଟ୍ ଦିନ ଆଇଁଷ ହେଇଥିଲା ପିଠା ହେଇନଥିଲା।
ହଁ ଫାଷ୍ଟ୍ ହଁ ତ ସେଦିନ ତ। ହୁଁ ସେଦିନ ଠିକ୍ ବାର ଅନୁସାରେ ପଡିଥିଲା ଆଉ ରବିବାରେ।
ଆଉ ରଜ ମହୋତ୍ସବ ହେଇଥିଲା ବୁଲୁଥିଲୁ ଆଉ।
ହୁଁ ଆମର ବି ଏଠି ରଜ ମହୋତ୍ସବ ଚାରି ଦିନି ହେଲା। ମାନେ ଉଁ ତେର ଚଉଦ ପନ୍ଦର ଷୋହଳ।
ଚାରିଦିନି ହେଇଥିଲା।
ହୁଁ ଆମର ମହୋଷାଚଵ ହଉଛି ଛୋଟ ଛୁଆ ପାଇଁ ଦୋଳି ଫୋଳି। ଆଉ ସବୁ ପ୍ରୋଗ୍ରାମ ହୁଏ ଷ୍ଟେଜ୍ ପ୍ରୋଗ୍ରାମ ହୁଏ। ଆଷ୍ଟିଟି ମାନେ ଆସିଥିଲେ।
ହୁଁ ଭଲ ବୁଲିଥିବେ ତାହେଲେ ଆଉ।
ହଁ ପାଖାଆଖ ଗାଁ ଯେତିକ ସବୁ ଯାଉ
ଆଗରୁ ତ ଏ ପାଖ ଆଖରେ ତ ସେ ଜିନିଷ ଟା ହୁଏନି ଆମ ଗାଁକୁ ଆସୁନଥିଲେ ଦେଖିବା ପାଇଁ। ଏବେ ତ ସବୁ ଗାଁରେ ରଜ ମହୋତ୍ସବ କରିଦେଲେଣି।
ଏବେ ତ ସବୁ ସେଇ ପାଖାପାଖି ସବୁ ଦେଖା ଦେଖି
ହଁ ବା ସବୁ ଚାରିଆଡେ ହେଲାଣି ନହଲେ ଆଗରୁ ଗୋଟେ ଜାଗାରେ ହେଲେ ସମସ୍ତେ ଆସନ୍ତି ଗୋଟେ ଜାଗାକୁ। ନା ସବୁ ଗାଁରେ ରଜ ମହୋତ୍ସବ କଲେଣି।
ହେଲେ ବି ଯିବାଟା ବନ୍ଦ ହେଇନି।
ହୁଁ ଭଲ ଲାଗେ ନା ହଁ ନିଜ ଗାଁ ରେ ଦେଖୁ ଆଉ ଗୋଟେ ଗାଁକୁ ଯିବୁ ବୁଲାବୁଲି କରି ରଜ ଦୋଳି
ହଁ ସବୁ ଜାଗାରେ ବୁଲି ଆସିବା ଭଲ ଆଉ।
ହଁ।
ଆଉ କଣ?
ଆଉ ଏବେ ତ ରଥଆତ୍ରା, ତମ ଆଡେ କେମିତି କଣ ରଥଁ?
ରଥ-ଅ ରଥଯାତ୍ରା ହୁଏ, ଆଉ
ହୁଁ, ଗାଁ ରେ ନା କିଛି ଦୂର ରେ
ନାଇଁ, ଗାଁରେ ହୁଏ।
କିମି କଣ ସଉ ହୁଏ?
ଆମ ଗାଁ ରେ ଯେତେବେଳେ ଥିଲି, ସେତେବେଳେ ହଉଥିଲା ମୁଁ ତ ଏବେ ଆଉ ଦି ଚାରି ବର୍ଷ ହେଲା, ଗାଁକୁୁ ଯାଇ ପାରୁନି।
ହଁ।
ଦେଖିନି, ଦେଖିଆ, ଏଇ ବର୍ଷ ଭାବିଛି ଯିବି ବୋଲି ଆଉ। କଣ ହଉଛି, କଣ? ମାନେ ଏବେ, ଶାଶୁ ଘରେ ଅଛି।
ଅ, ହଁ।
ଖାଲି ପୂଜା ପର୍ବ ହେଲେ ଟିକେ, ଗାଁକୁୁ ପଳଉଛି। ନହେଲେ କୋଉ ଛାଡୁଛନ୍ତି। ହଁ ରଜକୁ ଯାଇଥିଲି ନା। ରଜ ଫାଷ୍ଟ ଦିନ ଟା ଏଇଟେ ଥିଲୁ ସେକେଣ୍ଡ ଦିନ ଥାର୍ଡ ଦିନ ଗାଁକୁ ପଳେଇଥିଲି।
ହଁ, ନା ଯାହାବି ହେନେ ତ ରଜରେ ଗାଁକୁ ଦ ସେଟା ତ ଗଲେ ଭଲ ଲାଗେ,
ହୁଁ।
ଯିଏ ଯୋଉଠି ଥିନେ ବି ଦୂରରେ, ରଜ ପର୍ବପର୍ବାଣଲେ ସବୁ ଗାଁକୁ ଆସ
ହଁ, ହଁ। ଥାଉ ରଥ ଯାତ୍ରା ତ ସେଇ ଠାକୁରଙ୍କ ରଥରେ ବସେଇକି ତାଙ୍କୁ ମାଉସୀ ଘରକୁ ନେବେ, ଛୁଆଦିନୁ ଯାହା ଦେଖିଛୁ।
ହଁ, ସେଇ ଆଉ, ତା'ପରେ ଆଉ କିଛି ମାନେ ଆମର ତ, ହଁ।
କଁ ଦ।
ମାନେ ଆମର ତ ଏବେ ଏଠି ରଥଯାତ୍ରା ବି ସିଁତି ଗାଁରେ-ଏ ହୁଏ ସାହିରେ।
ହୁଁ।
ଆଉ ମନ୍ଦିର ଅଛି-ଇ, ଆଉ ପାଖ ଆଖ ଦି ତିନି କିଲୋମିଟର ଦୂର ରେ ସେମିତି ଦୋକାନ ଫୁକାନ ବସେ ଛୁଆଙ୍କ ଖେଳ ଖେଳନା ଆଉ ଖାଇବା ଜିନିଷ, ଇନ୍ ସବୁ ଟିକେ ଭଲ ହୁଏ ଆଉ। ଦୁଇ ତିନି କିଲୋମିଟର-ଉଁ
ମାର୍କେଟ ପଡେ ଆଉ, ମିନା ବଜାର ପଡୁଥିବ ଆଉ। ବାହାରୁ ବି ଲୋକ ବୁଲି ଆସୁଥିବେ।
ହଁ, ପାଖାଆଖ ଯେତିକି ସବୁ ଗାଁ
ହଁ।
ସବୁ ଆସିନ୍ତି। ଗଣେଶ ପୂଜା ତ ଆମର ଏଠି ପୁରା-ଆଁ ଧୁମ୍ ଧାମ୍ ରେ ହୁଏ। ହୁଁ ଆଉ ସବୁ ପିଲାମାନେ, ସାହି ମାନେ ସାହି ଅନୁସାରେ ନେଇକି, ସବୁ ଅଲଗା ଅଲଗା ମେଢ ହୁଏ। ଆଉ କ୍ଲବ୍ କ୍ଲବ୍ ସବୁ ମେଢ଼ ହୁଏ। କଣ୍ଟେଷ୍ଟ ଭାବରେ ପୁରା ହୁଏ ଆଉ।
ହଁ, ଗଣେଶ ସଜା ପରା
ହୁଁ, ହଁ।
ଏଇତ ଆସିଲା ଗଣେଶ ପୂଜା, ଆଉ ଅଳ୍ପଦିନ ଆଉ।
ହଁ।
ଆଉ କଣ ଆପଣଙ୍କର କେତେ ଭଉଣୀ? ରାକ୍ଷୀ ପୂର୍ଣ୍ଣମା ବି ଆସି ଯାଉଛି।
ହଁ ଦି ଭଉଣୀ ପା।
ଦି ଜଣ ଦିଟା ରାକ୍ଷୀ ଭିଡିବେ ଆଉ।
ହୁଁ ହୁଁ ଦି ଭାଇ ଦି ଭଉଣୀ।
ଆଉ କଣ କୁହନ୍ତୁ।
ଆଉ। ଏଇନେ ତ ବର୍ଷା ସିଜନ୍ ଏଇନେ ସବୁ ବିଲବାଡ଼ି କାମ ଏଇନା ସବୁ ଗୋଟେ ଅଲଗା।
ବିଲ ବିଲ କାମ ହେଲେ ଏ ଯୋଉ ବର୍ ବର୍ଷା ରେ ଯଉ ତଳି ଏବେ ପଡ଼ୁଚି ସେ ଯଉ ବର୍ଷା ହଉଚି ସେ ସବୁ ଏକାଠି ହେଇଯାଇଥିବ।
ହୁଁ, ବର୍ଷା ତ ଲାଗିକି ରହିଚି କିଛି କିଛି ଦିନି। ଯୋଉ ଟାଇମ୍ ରେ ବ ସେଇ ଟାଇମ୍ ରେ ଦେଖିଲା ବେଳକୁ ହବନି ବର୍ଷା। ଲୋକ ଯେତେବେଳେ ଖୋଜିଥିବେ। ହାଲକା ହେଇଥିଲେ ଭଲ ହେଇ ଲଗାତାର ରହିଯାଇଚି ବର୍ଷା ଟା ଚାରି ପାଞ୍ଚ ଦିନ ହେଲାଣି।
ଯେଉଁମାନେ ପକେଇ ନଥିବେ କିଛି ନାଇଁ ଯେଉଁମାନେ ପକେଇ ଥିବେ ବହୁତ୍ ମାଡ଼ ଖାଇଯିବ। ପୁଣି ଆଉ ପକେଇକି କରିବେ ଆଉ କଣ କରିବେ।
ଏଇତ ବର୍ଷା ସିଜନ୍ ଏଇନା ଆସିଲା ଆଉ। ବର୍ଷା ରଜ ପରେ ପରେ ବର୍ଷା।
ଗଣେଶ ପୂଜା ବେଳକୁ ଟିକେ ପ୍ରବଳ ବର୍ଷା ହେଇଯାଉଚି।
ଆଉ ସେପଟେ କେମତି ଗଣେଶ ପୂଜା ଟା ହୁଏ?
ଏଠି ସେମିତି ଖାଲି ସେଇ ଗୋ ଗୋଟେ ଦିନ ପୂଜା ହୁଏ। ତାପରେ ଇଏ କରିଦିଅନ୍ତି। ପ୍ରସେସନ ଆଉ ଗାଁ ରେ ତ ଜାଣିଥିବ ପୂଜା ଗୋଟେ ଦିନ କରନ୍ତି। ଆଉ ଭୋଗ ଇଏ ଭୋଜି ଭାତ ଛାଡ ଯାହା।
ହୁଁ ଭୋଜି ହଁ କ୍ଲବ୍ ପିଲା ମାନେ ଲାଷ୍ଟ ବେଳକୁ ଭୋଜି ପ୍ରସେସନ କରିକି ଭୋଜି ଫୋଜି କରାଯାଏ।
ଖାଲି ପ୍ରସେସନ ଲାଗି ହିଁ ପୂଜା କରନ୍ତି। ଗାଁ ମାନଙ୍କରେ ଖାଲି ପ୍ରସେସନ ଲାଗି ପୂଜା କରିବେ। ଆପଣଙ୍କର ତ ସେଠି ବହୁତ ବଢିଆ ଭାବେ ସେଠି ଯାହା ହେଲେ ବାହାରୁ ଲୋକ ଦେଖି ଆସୁଛନ୍ତି। ଭଲ ହଉଚି ନା।
ହଁ। ତ କଣ୍ଟେଷ୍ଟ ଭାବରେ ହୁଏ ନା, ସିଏ ଆଣିଲେ ସିଏ ଜିନିଷ ଆଣିବା ଆମେ ତା ତାଙ୍କ ଠୁ ଆଉ ଟିକେ ଅଧିକା ଅଲଗା ଜିନିଷ ଟିକେ ଆଣିକି ଭଲ ଟିକେ ଆଣିବା। ଏଇଭଳିଆ କଣ୍ଟେଷ୍ଟ ଭାବରେ ହୁଏ ଆଉ। ଦୁଇ ତିନି କିଲୋମିଟର ଯୋଉ ହଉନି ଦୁଇ ତିନି କିଲୋମିଟର ଭିତରେ ଯୋଉରା ହୁଏ ସେଇଟା ତିନି ଦିନ ହୁଏ।
ହଁ।
ସେଟା ଭସାଣି ଟା ତା ତିନି ଦିନି କରନ୍ତି ଭସାଣି ଟା। କିଏ ଆଉ ଟିକେ ସମସ୍ତେ ତ ଆଉ ଟିକେ ସିଏ ଭଲ ଆସିବ ପୁରା।
ଘରେ ସମସ୍ତେ କଣ କରୁଚନ୍ତି?
ଏଇ ତ ଖାଇକି ଶୋଇଥିଲେ ଆଉ।
ହଁ ବର୍ଷାାରେ ତ ଭଲ ନି ଯାହା ହବ ଆଉ। ଖାଲି ଛଣା ଛୁଣି ଚାରିଟା ହେଲାଣି।
ହଁ।
ଛଣା ଛୁଣି ହେଇଯିବ ଖାଇଦେଇକି ଶୋଇଲେ ହେଲା ଆଉ।
ହଁ ମୁଁ ଏଟା କହୁଥିଲି ଆଜି କଣ ଟେ ଆଜି କଣ ଛାଣିବା। ମୁଁ କହିଲି ଆଜି ପକୁଡିି ଫକୁଡ଼ି କଣ ଛାଣିବା ବୋଲି ମୁଁ ଘରେ କହୁଥିଲି।
ହୁଁ ଆଉ ବାହାରକୁ ତ ଯାଇକି ନେଇ ଆସି ହବନି ଆଉ। ବର୍ଷା ବି ଯୋଉମିତି ହଉଛି ଘରେ ବି ବନେଇକି ଖାଇବାକୁ ପଡିବ।
ବାହାରକୁ ଆଣିବାରେ କେତେ ଟଙ୍କା ଆଣିବେ ଏମିତି ଘରେ ସେଇ ଜିନିଷ ଟା ଆଣି କରିଦେଲେ ସମସ୍ତେ ଖାଇବେ।
ହୁଁ।
ହୁଁ।
ସମସ୍ତେ ଖାଇବେ ଆଉ।
ହୁଁ।
ତାପରେ ବର୍ଷରେ ବି ବାହାରକୁ ଯାଇ ହବନି କାହିଁ ଘରେ ନ କରିବୁ।
ହଁ। ମନ ଶାନ୍ତି ହବ ଏମିତିରେ ବାହାରୁ ଆଣିଲୁ ଅଳ୍ପ ଅଳ୍ପ ଜିନିଷ। ଯୋଉ ଦଶଟା ଆଣିଥିବୁ ଯଦି ସମସ୍ତେ ଖାଇବେ ଗୋଟେ ଗୋଟେ ଭାଗ ପଡିବ।
ଗୋଟେ ଗୋଟେ ଦି ଦି ଟା ଖାଇଥିବ ତାପରେ ମନ ଶାନ୍ତି ହେଇନଥିବ ତିନ୍ତି କିି ଯାଇଥିବ। ପଇସା ଖର୍ଚ୍ଚ ସବୁଆଡ଼। ଆଉ କଣ? ତାହଲେ ଛଣାଛଣି ହବ ଆଜି? ହଁ ହେଲେ ଡାକିବେ ଆଉ।
ଆପଣ ଆସିବି। ଆଉ ର ହଁ ହଁ। ରଥଯାତ୍ରାକୁ ଗାଁକୁ ଆସିବେନି?
ରଥଯାତ୍ରା କୁ ଗାଁକୁ ଯିବି ବୋଲି ଭାବିଛି ଦେଖିବା କଣ ହଉଛି ଆଉ। ଯାଇକି ଦି ଦିନି ଖଣ୍ଡେ ରହି ଆ
ହୁଁ ହୁଁ। ହଁ ଆସିବେ ଗାଁରେ ରଥଯାତ୍ରା ଇଏ ହଁ।
ହଁ ହଁ।
ଗାଁ ରେ ପ ଗୋଟେ ହଉଥିବ ପର୍ବ ସେଠି ଧର ଏଠି ଗାଁକୁ ଆସିବେ ତମର ସେଠି କଣ କିମତି?
ଏଠି ରଥଯାତ୍ରା ଏଠି ଜଗନ୍ନାଥ ନାହାନ୍ତି ଏ ଗାଁରେ। ଜଗନ୍ନାଥ ମନ୍ଦିର ନାହିଁ ତ। ଏଠି ଏ ଏଠି ପାଖା ପାାଖିରେ ଆଁ ଏଇଠି ପାଖ ପାାଖିରେ ଆ ଦଶ କିଲୋମିଟର ଭିତରେ ଅଛି ସେଇଠି ହୁଏ ଆଉ ଏଠି ଏଠି ଲେ ତା ଅପେକ୍ଷା ଆମ ଘର ପାଖରେ ପାଞ୍ଚ କିଲୋମିଟରରେ ଆମର ସେଇଠୁ ସୁବିଧା ମୁଁ ଏତିକି ନ ଯେ ଅବଶ୍ୟ ଆମର ଗାଁ ଭିତରେ ଏତେ ବେଶୀ ଆୟୋଜନ ନାହିଁ। ହେଲେ ଗାଁ ଭିତରେ ବୁଲିବୁ ସେଠି ମାର୍କେଟ ଟା ଆଉ।
ହଁ ଗାଁ ଭିତରେ ସିଏ
ଆଉ ତା ଅପେକ୍ଷା ଆପଣଙ୍କ ଗାଁକୁ ପଳେଇବା ସୁବିଧା।
ହେ ହେ ଆମର ଏଠି ଭଲ ହୁଏ ଆଉ ଗାଁରେ କଣ ସେଟା ପୂଜା ଯାହା ଯେମିତି କରାଯାଏ ଯୋଉ ଦି ଦି ଦିନ ତିନି ଦିନ ଏମିତି ପ୍ରସାଦ ସବୁ ଦିଅନ୍ତି।
ହଁ ଦି ଦିନ ନ ଆଠ ଦିନ ନଅ ଦିନ ଯାକ ଦିଆ ହବ ନା ସବୁଦିନ ଦିଆହବ ହ ସବୁଦିନ ହବ। ଆମେ ତ ପତ୍ର ନେଇକି ଠିଆ ହେଇଯାଉ ଖାଇବା ପାଇଁ ଆଉ। ଆଉ ଖାଇ ହଉନି ଆଉ କଣ କରିବା।
ହଁ
ଟିକି ଆଣିକି ଦେଲେ ଟିକେ ଖାଉଛୁ।
ହଁ କିଏ ଘର ପାଖିଆ ଗଲେ କି ଛୁଆ ଗଲେ ଧରିକି ଆଇଲେ ଭୋଗ
ହଁ ମାଗିକି ଖାଇଲେ ଯେମିତି ମିଳେ ଆଉ।
ହଁ ଠାକୁରଙ୍କ ଭୋଗ ସେମିତି କିଛି ନାଇଁ ସେଇଟା ଗୋଟେ ଜିନିଷ ଏ କିଏ ଯିବ ଆଣିବା ପାଇଁ। କିଏ?
ଆଜ କାଲି ଛୋଟ ଛୁଆଙ୍କୁ ପଠେଇଲେ ବି ସେମାନେ ଯାଉନାହାନ୍ତି। ଆମ ଟାଇରେ ଆମ ଟାଇରେ ରୋଷେଇ ସାରିବା ପୂର୍ବରୁ ଆମେ ଆସୁ ହାରି।
ହୁଁ ହୁଁ ନା ତାପରେ ତ ଯା ହଁ। ତାପରେ ଯେତଳେ ଜାଣିବା ଯେତଳେ ହେଲେ ସେତଳେ ଆଉ ଇଚ୍ଛା ହବ କି ଆଉ ସେତଳେ ଆଉ ମନ ହବ କି ନା ନା ମୁଁ ଯିବିନି ମୋତେ ଖରାପ ଲାଗିବ।
ହେ ନାଇଁ ଆମେ ହେଲା ଯାଏ ଯେତେ ବଡ ହେଲା ଯାଏ ବି ଆମେ ଯାଉ ଆମକୁ ମଜା ଲାଗେ।
ଏବେ ପା ପିଲା ଛୁଆ ଆମ ଘର ପାଖରେ ଯିଏ ନା ଯା ଟିକେ ଆଣି ଆସିବୁ କଣ ନା ମୁଁ ଯିବିନି।
ହଁ ସେମାନଙ୍କୁ ଲାଜ ମାଡିବ ଆମେ ହଁ ଏତେ ଦିନରେ ଠା କୁର ଆମ ସାଇକି ଆସିଛନ୍ତି ମାନେ ଆମେ ଯିବୁ।
ଜିମୁ
ମନ୍ଦିର ଟିକେ ଦୂର କିନ୍ତୁ ଆମ ସାଇରେ ଆସିକି ଠାକୁର ରୁହନ୍ତି ନା ତେଣୁ ଆମକୁ ବହୁତ ବଢିଆ ଲାଗେ।
ଆଉ
ହଉ ଆଉ। ଆଉ କଣ? ରଖିବି?
ହଁ।